ହ୍ୟାଲୋ।
ହାଲୋ ଅଙ୍କିତ୍ ଭାଇ।
ହଁ କଣ କରୁଛନ୍ତି ନମସ୍କାର କଣ କରୁଛନ୍ତି। ବି ଶୁୋଇଛି ଆଉ।
ଆଚ୍ଛା ଆଉ କଁ ଆଉ କଁ ଖବର ଆଜି କଣ କଲା ଦିନ ସାର
ଆଜି ଦିନ ସାରା ଟିକେ ବୁଲାବୁଲି ହେଇଥିଲା ଆଉ। ତମର ଅଫିସ୍।
ହଁ ଗବର ଅପ ଅଫିସ୍ ଯାଇଥିଲି ଆସିଲି ଆଉ ଶୋଇଛି ଆଉ।
ଆଛା ଆଉ କଁ ଖାଇ ଥିଲେ ଲଞ୍ଚ ରେ।
ଲଞ୍ଚ୍ ରେ। ଆଜି କଣ ହେଇଛି କହିଲ ଏ ଯୋଉ। ବଢିଆ କମେଡି କଥା ଟା ହେଲେ କହି ପାରିବିନି ଆଉ। କଁ ହେଇଛି ନା ଆଜି ଲଞ୍ଚ୍ ରେ ଭେଜ ଖାଇଥିଲି ଆଉ ତମେ କଁ ଖାଇଥିଲ।
ଦହି ପେଁଇ କିଛି ବା।
ହଁ ହଁ ଭେଜ ଖାଇ ଯାଇଛ ଆଉ ଆଜି ଏବେ ଡିନର।
ଡିନର ରେ ରୁଟି ଖାଇଥିଲି ତଡକା ଖାଇଥିଲି। ଏ ପୁଳାଏ ହୁଁ। ଏ ଯାଇକି ନେୟାପଲୀ।
ଓ ହଁ ଆମର ବି ଗୋଟେ ନାୟାପଲ୍ଲି ଅଛି ବାଙ୍ଗାଲୋର ରେ ମୁଁ କାଲି କହୁ ନଥିଲି।
ଅଚ୍ଛା ଆଚ୍ଛା ହଁ ହଁ।
କାଲି ସେଠୁ ଖାଇବା ଆଣି ଖାଇଥିଲୁ ବା।
ଆଉ ଆପଣ କଣ ଖାଇଥିଲେ।
ମୁଁ ଆଜି। ମନ୍ କଁ ଖାଇଥିଲି ମନେ ନାଇଁ।
କି ବା ରାତିରେ କଣ ଖାଇଥିଲ ‌ମନେ ନାହିଁ।
ଆଉ ‌କଁ ଖାଇଥିଲି ମୋର ମନେ ପଡୁନି।
ଓ ହୋ। ଆଉ ଗାଁ କୁ କେବେ ଯିବେ।
ଗାଁ କୁ ତ ଯାଇନି ଏବେ ଗଲେ। ଆର ବର୍ଷ ହେଇଯିବ ଆଉ।
ଓହୋ।
ହୁଁ ରଜ ଆଡକୁ ଯିବା।
ରଜ।
ହୁଁ।
ଆଛା ରଜ ଫେମସ କି।
ନାଇଁ ମ ଫେମସ ନାଇ ରଜ ଆମର କଣ ଆମେ ତ ପୁଅ ପିଲା।
ଓ ହୋ।
ଖାଲି ‌ଆ ତା ‌ଘରକୁ ଯିବା କଥା ଭଉଣୀ ଘରକୁ ଭାଇ ଘରକୁ।
ଓହୋ।
ଆମ ଗାଁରେ ବଳଦ ଯାତ୍ରା ଫେମସ୍ ଆସିବ ଦେଖିବାକୁ।
ହଁ ଜିବା ଆଉ।
ମୁଁ ବା ଜିବି।
ଆଗକୁ ରଥଯାତ୍ରା ଆସୁଛି କଣ କେମିତି ତାହେଲେ।
ରଥ ଯାତ୍ରାରେ ଦେଖିବା କଣ ହଉଛି। ଏଇଠି ତ ବାଙ୍ଗାଲୋର୍ ରେ ଗୋଟେ ବଡ ରଥ ଭଳିଆ ହଉଛି।
ଓହୋ।
ହଁ ସେଇଠି ଯିବି ବି ମୁଁ ବହୁତ ଭିଡ ଆଉ କାରଣ ଏଠି ତ ଏତେ ଜଗନ୍ନାଥ ମନ୍ଦିର ନାହାନ୍ତି। ଦି ତିନିଟା ସେତ ବହୁତ୍ ଭିଡ ହେଇ ଯାଉଛି।
ବାଙ୍ଗଲୋର୍ ରେ ଭିଡ଼ ବି ହୁଏତ।
ହୁଁ। ଦେଖିବା କଣ ହଉଛି କଣ କରିବା ନା ଅଫିସ ଜଦି ଛୁଟି ନଥିବ ବୋଧେ ମୁଁ।
ଆଁ।
ଅଫିସ୍ ବି ଛୁଟି ନଥିବ ବୋଧେ ଏତେବେଳେ କଣ କରିବ ଦେଖିବା? ରଥଯାତ୍ରା କେବେ ପଡୁଛି କି?
ରଥଯାତ୍ରା ଷୋହଳ କି ସତରେ ପଡ଼ୁଛି ବୋଧେ
ସୋହଲ ସତର।
ଓ ହୋ। ଭଲ ଆଉ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ଶୋଇଛନ୍ତି ଶୋଇସାଇ
ଫୋନ ଚଲଉଛ।
ଫୋନ ସେଇ ଚାରି ପାଞ୍ଚ ଘଣ୍ଟା ଭଳିଆ।
ଏ ବହୁତ ବଢିଆ ଗମେଣ୍ଟ ଜବ୍ ହ ବାହାରିଛି ଆପ୍ଲାଏ କର।
ହଁ।
ଆଜିି ମୋ ସାଙ୍ଗ ଆସି କହିଲେ? ଏ ଆଉ ମୁଁ ଗୋଟେ କମ୍ପାନୀ ତ ସେ ମତେ ତାଙ୍କ କମ୍ପାନୀର ମ୍ୟାନେଜର ମତେ ରିଜେକ୍ଟ କରିଦେଇଥିଲା। ଆ ରାତି ସାତ କଏଲା କେ। ହଁ ମତେ ମତେ ଖୁସି ଲାଗୁଛି ସେଇ ଛୁଆଟା ଯେତେ ଆଜି କରୁଛି ସେ କରୁଛି। ମୋ ଆଖିରୁ ଲୁହ ବାହାରିଗଲା।
ଆଚ୍ଛା ଆଚ୍ଛା କଣ କଇଲା ସିଏ ସାର୍
ହଁ। ମ୍ୟାନେଜର କହିଲା କି ମୁ ଏଇ ପିଲାଟାକୁ ରେଜେକ୍ଟ କରିଥିଲି ସେ ଆଜି ଗୋଟେ ଅଲଗା ଗୋଟେ କମ୍ପାନୀର ଏତେ କଥା ସମ୍ଭାଳୁଚି।
ଅ
ମୁଁ କାନ୍ଦେ ଆଉ
ଆଚ୍ଛା ଆଚ୍ଛା ଆଚ୍ଛା।
ଏମିତି କହିଲା। ଭଲ ପିଲା ହେଇଯାଇଛି। ନା ନା ମତେ ଲାଗିଲା କି କିଛି ଗୋଟେ ପ୍ଲାନ୍ ଅଛି ବୋଲି ଆଉ
ଆଚ୍ଛା।
ହଁ।
କଣ ପ୍ଲାନ୍ ଟା ଅଛି ତମର ଜାଣିପାରୁଛ ଜାଣିପାରୁନ?
ନା ଜାଣି ତ ମୁଁ ପାରୁନି ଭାବୁଛି କିଛି ଗୋଟେ ଜିନିଷ ଅଛି ମ ମୁଁ କଉଥି ପାଇଁ ଗୋଟେ ଜିନିଷ ପାଇଁ ଟେକା ଟେକି କରାଗଲା ଆଉ
ଓଁ ହୁଁ।
ହୁଁ ବୁଝି ହଉ ନାହିଁ।
ଆଚ୍ଛା।
ମୁଁ ରାଣ୍ଡରେ ଦିନ ସାରା କଥାବାର୍ତ୍ତା ହଉନି ଆଉ ଫୁଣି କଣ ହେଇଛି ନା ଆସିଲା ବେଳକୁ ମୋର ଫୋନ ଚଲଉଛି ନା ମୁଁ ଦେଖୁନେଇ କଥାବାର୍ତ୍ତା ହଉନି। ସେଇଥିାଇଁ ଭାବିଲା କିଁ ମୋର ଆଟେନସନ ନବ ବୋଲି ମୁଁ ମିଛ କହିଦଉଛନ୍ତି ଆଉ।
ଆଛା।
ମତେ ଲାଗୁଛି ଏଇୟା।
ଏଇଆ ଅବସ୍ଥା ହେଇଥିବ ଆଉ।
ଆଚ୍ଛା।
ଆଉ କଣ କହୁଛ?
କଣ କୁହ ତମେ?
ହଁ ଆଉ ଯୋଉ ମୁଁ କହୁଥିଲି କି ତମେ ଭୁବନେଶ୍ୱରରେ ଯବ୍ ଫବ୍ ମୋ ପାଇଁ ଦେଖି ଦଉନ।
କୋଉ ଟାଇପର କହୁନ?
ମେକାନିକାଲ ର।
ଓହୋ। ହଉ ଖୋଜି ଦେବି ଆଉ।
ଖୋଜିଦିଅ।
ହୁଁ।
ଖୋଜି ଦେଇକି କୁହ।
ହଁ।
ପଣ ବହୁତ ଫରେନ ଆରକୁ ପଳେଇବି ମୁଁ।
ଆଛା।
ହୁଁ ତମେ ଯଦି ଯିବ କୁହ।
କୁଆଡେ?
ମୋର ପଢା ସରି ଯାଉ ତାପରେ ମୋ ସହିତ ଫରେନ୍ ପଳେଇବ।
ଆଛା ହଁଉ ଆଉ।
ପଳେଇବ ଆ ଭୁବନେଶ୍ଵର କେତେ ଦିନ ପରେ ଆସିଲା ପରେ ଭୁବନେଶ୍ୱରରେ ବିଜନେସ ଷ୍ଟାର୍ଟ କରିବା।
ଆଛା।
ଆ ମୁଁ ଆମର ଯୋଉ ନୂଆ କମ୍ପାନୀ ଏବେ ସିଫ୍ଟ ହେଇଛି ମୁଁ କହୁନଥିଲି
ହଁ।
ମୁଁ କହୁଥିଲି କି ମୁଁ ଭାବୁଥିଲି କି ସେଇଠି ପାଖରେ କିଛି ଛୋଟ ଛୋଟ ଦୋକାନ ନାହିଁ ବୁଲି ହେଲା।
କିନ୍ନ୍ତୁ ପାଖରେ ଛୋଟ ଛୋଟ ଦୋକାନ ଦିଟା ତିନ ଦିଟା ଅଛି। ହ ମୁଁ ଆଜି ଦେଖିଲି। ସେଠି ସେ କଣ କରଛୁ ନା ପଚାଶ ଟଙ୍କା ମିଲ ଦଉଛନ୍ତି ହେଲା।
ଆଛା।
ଏବେ ଖାଇବା ତ ଭଲ ଲାଗୁନି। ଆଉ ଗୋଟେ ଜଣ ଦିଦି ସେ ପରଟା ପ୍ରସାଦ ପରା ଆଳୁ ପରଟା ପରଟା ଆଉ କଣ ଦଉଚି ଆଳୁ କଷା ଡାଲମା ପଖାଳ।
ଆଛା।
ତାଙ୍କର ଦି ଟା ଦୋକାନ ଅଛି। ଯଦି ଆମେ ଦୋକାନ ଦବା ତାହେଲେ ଫାଇଦାରେ ରହିପାରିବା ଆଉ।
ଓ ହୋ।
ସେ ଗୋଟ ଜାଗା ନାଇଁ ମତେ ମଞ୍ଚର ମାନେ ସେପଟେ ଯୋଉ ଅଛି ନା ବାଙ୍ଗାଲୋର ଟା ଯୋଉ ଏରିଆ ଟା।
ହୁଁ।
ସେ ପଟେ ଝଗଡ଼ ଗଣ୍ଡଗୋଳିଆ ଲୋକ ଗୁଡା। ତ ମନେ ଇଚ୍ଛା ଦୋକାନ ଦୋକାନ ଦେଇଦେବେ କିଏ କଣ କହିବ କଣ ନାହିଁ। ସେ ରିସ୍କ ନବା କଥା ନୁଁହ।
ଆଛା ଆଛା। ଦେଖିକି କରିଆକୁ ପଢ଼ିବ ଆଉ।
ଦେଖିକି କରିଆକୁ ପଢ଼ିବ ଆଉ। କର ଅଛି। କ କରଆ କିଛି ବ ଆଛା। କଉୋଠୁ ଷ୍ଟାର୍ଟ କରିବି ହଁ।
କଣ କହିଲେ?
କୋଉଠୁ ଷ୍ଟାର୍ଟ କରିବି ମୁଁ କିଛି ଜାଣି ପାରୁନି।
ଆଉ ଦେଖିକି ଗ ଟେ କରେ ଆଉ। ବିଜନେସ ଟେ କରନ୍ତ ନହେଲେ ଆଉ।
ହୁ ଭୁବନେଶର ଭବନେଶ୍ଵରରେ ଦେଖ ସେ ଟିକେ କହୁିବ। ମୁଁ ଦେଖିବି।
ହଁ।
ହୁଁ। କଣ କହିଲେ?
ଆଉ କଣ କୁହନ୍ତୁ?
ହୁଁ। କଣ କହିବି?
ଆଉ ଓଡିଶା କେବେ ଓଡିଶା ଆସିବେନି?
କେବେ ପା ଆର ବର୍ଷ?
ଆଚ୍ଛା।
ତମେ ସିନା ଛୋଟ ଛୁଆ ଆମର ବୟସ ହେଲାଣୀ।
ଓହ।
ବଡ ହେଇଗଲିଣି ମୁଁ।
ଆଚ୍ଛା।
ହଁ ଆମ କମ୍ପାନୀରେ ଆମ ବସ୍ ଚାଲୁଛି ଆମ ମ୍ୟାନେଜର ଅଛି ଜ୍ୟୋତିରଞ୍ଜନ ସିଂହ। ସେ କହୁଛି କି ତାକୁ ଏ ଆମ ନୂଆ କମ୍ପାନୀଟା ଭଲ ଲାଗୁନି।
ଓ ହୋ।
ହଉ ଖାଲି ଆସିକି ବାହାରେ ଗଛ ମୂଳ ବଉଛି ବୁଲୁଛି। ମଝିରୁ ବାହାରିକି ପଳେଇଲା କହିଲା ମୁଁ ଯାଉଛି କହିକି ପଳେଇଲା ଆଉ ଆସିଲାନି। ତାକୁ କହୁଛି କହୁଛି ମତେ ନୂଆ କମ୍ପାନୀ କାଇ କାମ କରିବା ପାଇଁ ଇଚ୍ଛା ହଉନି।
ଆଛା।
କଣ କଣ କହୁଛି ତ ଏମିତି ମୁଁ ତ ଜାଣେନି।
ଓହୋ।
ମତେ ଡକ୍ଟର ମନା କରୁଛ କି ମୁଁ ତେଲ ଜିନିଷ ଖାଇବିନି। ଆଉ ମୁଁ ନନଭେଜ ଏମିତିରେ ଖାଉନି ଆ। ତଲ ଜିନିଷ ବି ତ ଏଟେ ଖାଉନି। ଆଉ ରବିବାର କୁ ଥରେ ନାଖା ଖାଇଦେଉଛି ତେଲ ଜିନିଷ। ଆଉ କଣ ଖାଉଛି କି।
ହୁଁ ଉହୁ।
ହୁଁ ଏ ଡାକ୍ତର ମନାକରିଛି ଆଉ।
ହଁ। ହଉ ରାତି ହେଲାନା ଶୋଇପଡ ଆଉ।
ଟାଇମ ହେଇ ଗଲାକି?
ରାତି ହେଲାନା ଶୋଇପଡ ଆଉ ଗୁଡ଼ନାଇଟ।